ହ ଶୁଣାଯାଉଛି ଏବେ ହଁ ହଁ।
ମୋର କେସ୍‌ ଏମିତି ଲେଖୁଛି ମୁଁ ବି ଜାଣିନି।
ଆଛା ତମେ ଟିକିଏ ତାକୁ କଣ କରିବା କହିଲେ ରିଫ୍ରେଶ କରିଦବ।
ରିଫ୍ରେଶ୍ କରିକି ବି କରିକି କାଇଁ ହେଲାନି।
ହବ୍‌ ତ ମୋର ବି ତ କିଏ ଜାଣି ଆଉଥରେ ଦେଖିବା କରିବ କଣ ହଉଛି।
ହୁଁ ହୁଁ ତୁମର କମ୍ପ୍ଲିଟ ହେଲାଣି ନା ହେଇନି।
ଆଉ ସେଇ ବିଷୟରେ ପରେ କଥା ହବ ନା।
ହଁ ହଁ।
ଦ ଇଏ ମୋର ଭଉଣୀର। ଠିକ୍ ଅଛି। ଆଉ କଣ କୁହ କଣ ରାନ୍ଧଛ ଖା ମାନେ ରାତିରେ କଣ ଖାଇବ।
ରାତିରେ କଣ ଖାଇବ ରୁଟି ସନ୍ତୁଳା ହେଇଛି।
ହଁ ତମେ ବନେଇଚ।
ହୁଁ ହୁଁ।
ହଁ ତ ଆଉ କଣ ରାନ୍ଧିବା ଜାଣିଛୁ।
ଆଉ ତ ରୋଷେଇ ସବୁ ଜାଣିଛି। ଯାହା କହିବ ସବୁ ଜାଣିଛିଁ।
ହଁ।
ଭେଜ ପାଖରୁ ନନ୍ ଭେଜ ପାଖରୁ ସବୁ ସବୁ ରୋଷେଇ ଜାଣିଥାନ୍ତି।
ହଁ।
ହୁଁ।
ଆଉ ଦେହ ଭଲ ଅଛି ତମର।
ହୁଁ ଭଲ ଅଛି।
ଆଉ କଣ କୁହ ତମକୁ କଣ ଖାଇବା ପାଇଁ ଭଲ ଲଗେ ଆମିଷ ନା ନିରାମିଷ।
ନାଇଁ ନାଇଁ ନିରାମିଷ ଖାଇବାକୁ ଭଲ ଲାଗେ। ମିକ୍ସି ଭେଜ ଫିକ୍ସି ଭେଜ ଏଇ ଜିନିଷଟା ଭାରି ପସନ୍ଦ ହୁଁ।
ହଁ।
ହୁଁ ତମକୁ
ହୁଁ ହୁଁ ସେମିତି କିଛି ନାହିଁ ଯାହାର ସ୍ଵାଦ ଭଲ ଥିବ ଆ ମୁଁ ତାକୁ ଖାଇ ଦିଏ କିନ୍ତୁ ବହୁତୁ ସମୟ ନିରାମିଷା ଖାଇ ସାରିଲା ପରେ ଆମିଷ ଖାଇବାକୁ ଟିକେ ଇଚ୍ଛା ହୁଏ। ଆଉ ଯେମିତି ମାନେ ପଖାଳ ସହିତ ଟିକେ ମାଛ ଭଜା ସେଟା ହେଇଗଲେ ତ ଶଇଲା। ଆଉ ମାଛରେ ଟିକେ ତମେ କଞ୍ଚାଲଙ୍କା ରସୁଣ ସୋରିଷ ତେଲ
ହଁ। ପୁଅ।
ହଉ ଆଉ କଣ କୁହ।
ଏମତି ଆଉ ଚାଲିଚି ପୁଅର ଦେହ ଖରାପ ତ ତାର ଥଣ୍ଡା ଆଉ କାଶ ବହୁତ ଜୋରେ ହଉଛି। ତାକୁ କପ୍ ସିରପ ଦେଲେ ନା ତାକୁ କପ୍ ସିରପ ଦେଲେ ସେ ଖାଇବନି ସେ ସେଇଥିପାଇଁ ଏମିତି ହଉଚି କପ୍ ସିରପ ମୁଁ ଖାଇବିନି। ତାକୁ କପ୍ ସିରବଟା ସବୁଠୁ ଡର ଲାଗେ।
ହଁ।
ସେ ଝାଇଁଝାଇଁ କରିଦିଏନି କି ତଣ୍ଟିପାଖ ଟା ହୁଁ ସେଥିପାଇଁ ଖାଏନି।
ହୁଁ। ହଁ ତ ଜଣ ଜଣଙ୍କୁ ମାନେ ସ୍ଵାଦ ଭଲ ନ ଲାଗିଲେ ସେମାନେ ଖାଆନ୍ତିନି ବାନ୍ତି କରି ପକାନ୍ତି।
ହଁ। ସେ ସେମ୍ ଜିନିଷ କରେ।
ହଁ।
ଆଉ କଣ କୁହ ତମକୁ ରୁଟି ଭଲ ବେଲିଆସେ?
ହଁ ମତେ ବହୁତ ଭଲ ରୁଟି ବେଲି ଆସେ ବହୁତ୍ ଜଲଦି ବେଲେ। ଆଉ ବହୁତ୍ ଗୋଲ୍ ଗୋଲ୍ ବି ବେଲେ ହୁଁ।
ଓହୋ ହଁ।
ଗୋଲ୍ ଗୋଲ୍ ହୁଁ। ବହୁତ୍ ସ୍ପିଡିରେବି ରୁଟି ବୋଲେ। ତମକୁ ଆସେ?
ଯାହା ହଉ ନା ମୁଁ ବେଲେ କିନ୍ତୁ ଏତେ ଜ ମାନେ ଜଲଦି ହବନି ତମପରି।
ହୁଁ ହୁଁ।
ଆଉ କଣ କୁହ? ତମକୁ ଆମ୍ବ ଭଲ ଲାଗେ?
ଆମ୍ବ ଆମ୍ବ ତ ବହୁତ୍ ଭଲ ଲାଗେ। ଏବେ ଆମ ଗଛରେ ପୁରା ଗୋଟା ନା ପାଚିଲା ଆମ୍ବ ଆମ ଗଛରେ କଞ୍ଚା ଆମ୍ବରା ହେଇଥିଲା ଆମ୍ବ ମାନେ କଞ୍ଚା ଆମ୍ବ ଏତେ ଖଟା ଆଉ ପାଚିଗଲେ ଏତେ ମିଠା ପୁରା ଚିନି ବି ତ କାଟିଦବ ଏତେ ମିଠା।
ହଁ ଗୋଟେ ଗୋଟେ ଆମ୍ବ ଗଛ ସେଇଭଳିଆ ଥାଏ ତ ଆମର
ଯମା ଖାଇହବନି ଖଟା।
ହଁ କିନ୍ତୁ ଆମର ଗୋଟେ ଛୋଟ ଆମ୍ବ ଗଛଟା ଥିଲା ସିଏ ତ ଆଗରୁ ଫଳନଥିଲା ଏଇ ବର୍ଷ ଟିକେ ଫଳିଛି। ତ ସିଏ ତାର କଞ୍ଚା ବି ଖାଇଲେ ସେମିତି ଖଟା ନାହିଁ ଆଉ ପାଚିଗଲା ପରେ ବହୁତ ମିଠା। ତ ସେମିତି ଆମର ଟିକେ ଭଲ ଲାଗେ ଯାହାକୁ କଞ୍ଚା ଖାଇବ ପାଚିଲା ବି ଖାଇବ।
ପାଚିଲା ବି ଖାଇହବ ମାନେ କଞ୍ଚାଟା ବି ଟିକେ ସମସ୍ତଙ୍କୁ ଭଲ ଲାଗେନି ଲୁଣ ଫୁଣ ଲଗେଇକି ଖାଇବା ପାଇଁ। ଦେଶୀ ଆମ୍ବ।
ହଁ ତ ଆମର ଯୋଉ କଲିବି ଆମ୍ବ ଜାଣିଛ?
ମାନେ ଏଇ ଯଉ ଡାଳ ରୁ ଲଗେଇକି
କୋଡି ଆମ୍ବ ଭଳିଆ କହନ୍ତି। ନା ନା ସେଟା କଲିମ୍ବି କରଣ ନୁହଁ ଏଇ ଯଉ କଲିମ୍ବି ଆମ୍ବ ମାନେ ଯଉଟା ଲମ୍ବା ଲମ୍ବା ଆମ୍ବ ହେଇଥିବ।
ହଁ ଜାଣିଲି ଜାଣିଲି ଜାଣିଲି ମାନେ ଭଲ ଲାଗେ ସେଇଟା ଖାଇବା ପାଇଁ ମିଠା ମିଠା ଲାଗେ ଟିକେ ଟିକେ ମାନେ ବେଶୀ ମିଠା ନୁହେଁ କି ଖଟା ନୁହଁ କଡ୍ କଡ୍ ଲାଗେ ପୁରା ଖାଇବା ପାଇଁ କଞ୍ଚା। ଠ
ହଁ।
ମୋ ମାମୁଁ ଘର ସେମିତି କଲିମି ଆମ୍ବ କହନ୍ତି ଅଛି।
ହଁ ତ ତାକୁ ଟିକେ କଞ୍ଚା ମାନେ ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ ପକେଇଦବ ଆଉ ଟିକେ ଲୁଣ ପକେଇଦବ ଖାଇବ ବଢିଆ ଲାଗିବ।
ଖାଇବ ଭଲ ଲାଗିବ। ପାଚିଲା ସେମିତି ପୁଚ ପୁଚ୍ ପାଚିଲା ହୁଏନି ନା ସେ ଖାଲି ରେଡ୍ ରେଡ୍ ଦେଖାଯାଏ ନା?
ହଁ ନାଲି ଦେବି ଯେ।
ନାଇଁ ସେଇ ଆମ୍ବ ଟା କିନ୍ତୁ ଭଲ ଆମ୍ବ ନଡିଆ ମାନେ
ନାଲି ନାଲି ଦେଖାଯାଏ ତା ନା ସୁନ୍ଦରୀ ଆମ୍ବ ବୋଧେ? ଗୋଟେ ସୁନ୍ଦରି ଆମ୍ବ ଆଉ ଗୋଟେ ବାଇଗଣ ପଲେଇ ଆମ୍ବ। ବାଇଗଣ ପଲେଇ ଆମ୍ବ ଟିକେ ହଳଦିଆ ଦେଖାଯାଏ।
ହଳଦିଆ ତାର ଭିତରେ ହଳଦିଆ ବାହାର ହଳଦିଆ ସବୁ ହଳଦିଆ।
ହଁ।
ସେଇଟା ସବୁଠୁ ଆମ୍ବର ରାଜା ଆମ୍ବ କହିବାକୁ ଗଲେ ସିଏ ଭଲ
ହଁ।
କ
ଆଉ ତମକୁ ନଡିଆ ଭଲ ଲାଗେ ଖାଇବା ପାଇଁ?
ନଡିଆ- ନଡିଆ ଭଲ ଲାଗେ ଖାଇବା ପାଇଁ। ମାନେ ଏଇ ଟାଣ ନଡିଆ ଖାଇବା ଭଲଲାଗେନି। ନା ଯଉ ନରମ୍ ନରମ୍ ନଡିଆ ଖାଇଲେ ଭଲ ଲାଗେ ମିଠା ଲାଗେ ହୁଁ -ହୁଁ। ହଁ ସେଇଟା।
ହଁ ତ ସେଇଟା ଖାଇବାକୁ ବହୁତ୍ ବଢିଆ ଲାଗେ।
ତୁମକୁ?
ହଁ ମତେ ନଡିଆ ମୁଁ ଆଗରୁ ଖାଉଥିଲି ମାନେ ଛୋଟବେେଳେ ବହୁତ ଅଧିକ ଖାଉଥିଲି। ଏବେ ତ ସେମିତି ନଡିଆ ଖାଇ ପାରୁନି କିନ୍ତୁ ଅ -ନଡିଆ ଟିକେ ନରମ୍ ଥିବ ତାକୁ ଖାଇ ହେଇଯିବ ମାନେ ଯଉଟା କଷି ନଡିଆ କିନ୍ତୁ ତା ଯଉଟା ଟିକେ ପଇଡର ନାଳି ଥାଏ ତ ସେଇ ସେଟା ତାକୁ ଖାଇଲେ ଆହୁରି ବଢିଆ ଲାଗେ।
ଉଁ- ହୁଁ-ହୁଁ।
ସେଟା ପୁରା ନରମ୍ ନରମ୍। ଆଉ କଣ୍ କହୁଥିଲେ?
ହୁଁ ଆଉ କୁଆଡେ ବୁଲାବୁଲି କର୍
ନା ଏବେ ସେମିତି କୁଆଡେ ବୁଲାବୁଲି କରିବା ପାଇଁ ଯାଇନି। ଟିକେ ଏମିତି କାମରେ ତ ଫାଙ୍କା ହେଇନି।
ଗରମ୍ ବି ହଉଚି।
ହଁ ଗରମ୍ ବି ହଉଚି ଆଉ କିଛି ସମୟ ପୂର୍- ମାନେ କିଛି ଦିନ ପୂର୍ବରୁ ତ ବଷ୍ ତ ବର୍ଷା ବି ଏମିତି ଲାଗି ରହିଥିଲା।
ହୁଁ- ହୁଁ। ସେଇ ଆଉ ତୁମକୁ ସବୁ ଖାଇବାକୁ କଣ ଭଲ ଲାଗେ? ମାନେ ଚଟପଟା ଜିନିଷ ନାଇଁ ଏମିତି ମିଠା ଜିନିଷ।
ନା ମିଠା ଜିନିଷ ମୁଁ ବେଶୀ ଖାଇ ପାରିବିନି। ମିଠା ଜିନିଷ ମୁଁ ଖାଇବି କିନ୍ତୁ ଟିକେ ମାନେ କଣ ଲଗାତାର ମୁଁ ଏତେ ଖାଇପାରିବିନି ତ ରାଗ ଜି ସ ବେଶୀ ରାଗତ ବି ଖାଇପାରିବିନି କିନ୍ତୁ ମଧ୍ୟମ ରା ତ ସେଇଟା ଟିକେ ଅଧିକ ଖାଇ ହେଇଯିବ ହଁ।
ମାନେ ଖଟା ମିଠା ରାଗ ସବୁ ମିକ୍ସ ହଁ।
ହଁ ସବୁ ଖାଇବା ପାଇଁ ଭଲ ଲାଗେ କିନ୍ତୁ ମିଠା ଟା ଅଧିକ ଟା ଖାଇପାରିବିନି।
ହଁ ସେଟା ବି ସମସ୍ତେ କି ଖାଇ ମାନେ ଯାହାକୁ ପସନ୍ଦ ସି ଖାଇଦେବେ ଯାହାକୁ ନ ପସନ୍ଦ ସେ ବେଶୀ କିଛି ଖାଇ ପାରିବନି।
ହଁ ଖାଲି ଟିକେ ରସଗୋଲା ଟା ଖାଇ ହବ ଯୋଉଟା କି ଚୁ
ହୁଁ ହୁଁ।
ସେଇ ମିଠା ଛଡା ଆଉ କିଛି ମିଠା ହିଁ ଖାଇହବନି ବେଶୀ। ଆଉ ଯାହା ଖାଇଲେ ମାନେ କଳା ମିଠା ତ ଖାଇଲେ ଦେହ କମ ହେଇଯିବ ମୁଁ ତ ଗୋଟେ ମିଠା ବି ଖାଇପାରାରେନି କଳା ମିଠା। ହଁ ଗୋଲାପଜାମୁ ସେ ଛଣା ହେଇ ସେ ମାନେ ଦେହ ହେଇଯାଏ ମୁଁ ଫାଳେ ଖାଇଲା ବେଳେ ମୋ ଦେହ କଣ ହେଇଯିବ ମୁଁ କହିବି ନା ମୁଁ ଜମା ଖାଇବିନି। ସେଥି ଏତେ କଳା ମିଠା ଖାଏନି।
ହଁ ତ ମୋର ଗୋଟେ ସାଙ୍ଗ ଅଛି ସେ କଳା ମିଠା କି କଳା ବିସ୍କୁଟ ସେମିତି ଖାଇନି। କାଳେ କଳା ପଡିଯିବ ଭାବିକି। କାରଣ କାରଣ ସେଇଟା ତ ସେ ଜିନିଷ ଖାଇବାରେ କଣ ଅଛି।
ହୁଁ କା ମାଇଣ୍ଡରେ କଣ ଥିବ ମିଠା ଖାଇଲେ କଳା ହେଇଛି।
ନାଇଁ ମିଠା ଖାଇଲେ ନୁ କଳା ରଙ୍ଗ ସିଏ।
ଓହୋ।
କଳା ବିସ୍କୁଟ ଟିକେ ହୋଉ କି କଳା ଚକୋଲେଟ ଟିକେ ହୋଉ।
ପ ତାଙ୍କୁ ପସନ୍ଦ ନୁହଁ କଳା ରଙ୍ଗ ଟା ଆଉ।
ହଁ ସେ ଗୋରାଥ ସେ ସେଥିପାଇଁ।
ଓହୋ। ଜଣ ଜଣଙ୍କ ପସନ୍ଦ ମତେ ଆଉ।
ହଁ ବହୁତ ଦିନ ତଳେ ଯାଇଥିଲି।
କୋଉ ଫିଲ୍ମ ଦେଖିଥିଲ?
ହଁ ତ ସେ ବିଷୟରେ ପର କହିବି ମୋର ସେମିତି କିଛି ମନେ ନାହିଁ।
ଠିକ୍ ଅଛି।
ଆଉ କଣ କୁହ?
ମୁଁ ବି ଯାଇଥିଲି ଥରେ ମାନେ ବହୁତ ଦିନ ହେଇଗଲି ନା ନା ନା ବହୁତ ଦିନ ନୁହଁ। ଦୁଇ ତିନି ମାସ ତଳେ ଯାଇଥିଲି ଦେଖିବା ପାଇଁ ଢୁରନ୍ଦର। ଟୁ ନା ଥ୍ରୀ କଣ ମାରିଥିଲା ଟୁନ୍।
ହଁ ତ ଏ ବିଷୟରେ କୁହନି ନା ତ ଆଉ କିଛି କୁହ।
ଠିକ୍ ଅଛି।
ପିଜୁଳି ଖା ନା ଏବେ ଯାଇନି।
ପିଜୁଳି ମୁଁ ଆଜି ଖାଇଛି ସନ୍ଧ୍ୟାବେଳେ ଖାଇଥିଲି।
ହଁ ବିଜୁଳି ଭିତର ହଁ ତ ଗୋଲାପି ଟା ଭଲ ଲାଗେ ନା ଧଳା ବାଲା?
ମୁଁ ତ ଧଳା ବାଲା ଖାଇଛି ଗୋଲାପି ଏଠି କୋଉଠି ମିଳୁନି। କିନ୍ତୁ ଗୋଲାପିଟା ମିଠା ବେଶୀ। ଲାଗେ ନା
ନାଇଁ ମିଠା ବେଶୀ ହଁ ଗୋଟେ ଗୋଟେ ତ ମିଠା ଲାଗେ, କଞ୍ଚା ଟାଇମରେ ଟିକେ ଯାହା ଭଲ ଲାଗିବ କିନ୍ତୁ ପା ଚି ଗଲେ ସେ ଯୋଉ ଗୋଲାପି ଅଂଶଟା ଟିକେ ମାନେ ପାଣିଚିଆ ଭଳିଆ ଲାଗେ ତ ସେଥିପାଇଁ ମ ତେ ଭିତର ଧଳାଟା ଥିବ ସେଇଟା ମୋତେ ଭଲ ଲାଗେ।
ମୁଁ ତ ଗୋଲାପି କେବେ ଖାଇନି, ଥରେ ନା କଣ ଖାଇଥିଲି ଘରେ ଛୁଆବେଳେ ମାନେ ଆଉ ତ ସବୁଆଡେ ଧଳା ପିଜୁଳି। ଆମର ଏଠି ବି ପିଜୁଳି ମାନେ ଗଛ ନାହିଁ। ଏଇ ଆମର ହଷ୍ଟେଲ ପିଲା ଯୋଉ ରହୁଛନ୍ତି ଆମ ଘରେ ସେମାନେ ନେଇକି ଆସନ୍ତି।
ହଁ ତ ଆମର ଏଇଠି ପାଖରେ ଗୋଟେ ପିଜୁଳି ଗଛ ଅଛି ତ ତାକୁ ଆମେ ପ୍ରତିଦିନ ଦେଖୁଛୁ କିନ୍ତୁ ତାକୁ ଛୁଇଁ ହେବନି କାରଣ ସେ ଅନ୍ୟ ଘର ମାଲିକାଣୀଙ୍କର ସେଥିପାଇଁ ତାଙ୍କର ଘର ସେପଟେ ଗୋଟେ ଘର ଏପଟେ ଗୋଟେ।
ହୁଁ ହୁଁ।
ତ ତାଙ୍କର ସବୁ ଗଛ ଅଛି। ହଁ ତ ତାଙ୍କର ଗୋଟେ କୋଳି ଗଛ ବି ଅଛି ତ ତାଙ୍କ ଛାତ କୁ ଆସିବୁ ତମେ ସଜନା ପତ୍ର ହାତରେ ତୋଳିବୁ, ପିଜୁଳି ହାତରେ ତୋଳିବୁ ଆଉ କୋଳି ବି ହାତରେ ତୋଳିବୁ। ମାନେ ତାଙ୍କ ଛାତ ଉପରକୁ ଯିବ ତ ଛାତ ଉପରୁ ସବୁ ତୋଳିକି ଆଣିବୁ, ମାନେ ଗଛଟା ଯୋଉ ଉଠିଛି ଛା ତରୁ ସବୁଡାଳ ନଇଁ ଯାଇଛି।
ଡାଳ ଲାଗିଯାଇଛି, ମଜା ଲାଗିବ, ଛାତରେ ବୁଲିବା ପାଇଁ ବି ମଜା ଲାଗିବ। ହଁ
ହଁ ତାଙ୍କ ଘରର ସ୍ତ୍ରୀ ଲୋକ ସବୁ ଯାକ ଗୋରା।
ହୁଁ।
ହଁ ସେ ଦୂରରେ ବସିଥିବେ ଜଣା ପଡିବ। ବସିଚନ୍ତି ଜଣେ ବୋଲି, ହଁ ମାନେ ବୋହୁ ସବୁ ଯା ସୁନ୍ଦର ଯାହା ଆମେ ଯେ
ସୁନ୍ଦର ଗଲା ଗଲା ଓହୋ ତାଙ୍କର ପୁରା ଗୋରା ଗୋରା ବହୁ ବାଛିିକି ଆଣିଛନ୍ତି ଆଉ।
ହଁ ତ ସମସ୍ତେ ବି ଏକା ଭଳିଆ ଠିକ ଡେଙ୍ଗା, ଠିକ ମୋଟା ସେମିତି କେହି କହିବେ ନିକି ଗେଡାକୁ ମୋଟା ହେଇଗଲା ସେମିତି ଯାହା ହଉ କୋଉଠୁ ସବୁ ଆଣିକି ଆସିଛନ୍ତି।
ହୁଁ ହୁଁ, ଖୋଜି ଖୋଜିକି ଆଣିଛନ୍ତି ଆଉ।
ହଁ। ଆଉ କଣ କୁହ?
ମୋର କାଇଁ କଲ ଲାଗୁନି।
ହଁ ତ ଦେଖିବା ପରେ କଣ ହଉଛି।
ହୁଁ ହୁଁ।
ଆଉ କଣ କୁହ? ସଜନା ଗଛ ତମ ବାରିରେ ଅଛି?
ଅଛି ଅଛି ସଜନା। ସଜନା ସାଗ ଆଜି ବି ମୁଁ ଖାଇ ଥିଲି ଆଜି ଘରେ କରିଥିଲି ସଜନା ଶାଗ ମୁଗ ପକେଇକି ଭାଜିଥିଲି।
ହଁ ସେଇଟା ତ ଭଲ ଲାଗେ କିନ୍ତୁ କଣ ହବ ଖାଇ ହଉନି। ତ ଏଇଠି ଗୋଟେ ସଜନା ଗଛଟେ ଥିଲା ତ ଆମେ ତାକୁ ପତ୍ର ଆଣି ଖାଉଥିଲୁ କିନ୍ତୁ ତାଙ୍କର ଘର କାମ ହବ ବୋଲି ସେ ଭାଙ୍ଗିଦେଲେ ତାକୁ, ହଁ
ହୁଁ।
ମାନେ ଆର ବର୍ଷ ବି ଆମେ ସେଥିରୁ ବହୁତ ସଜନା ଛୁଇଁବି ଖାଇଥିଲୁ।
ହୁଁ ହୁଁ ହୁଁ।
ତ ସେଇଟା ବି ଆମ ଘର ମାଲିକାଣୀଙ୍କର ନୁହଁ ତ ପାଖ ଘର ମାଲିକାଣୀଙ୍କର, ତ ସିଏ କଣ କରନ୍ତି ନା ତାକୁ ବ୍ୟବହାର କରନ୍ତିନି। ତ ଆମେ କଣ କରୁନା ମୋର ମୋ ସାଙ୍ଗର ସକାଳୁ ଉଠୁ ତ କେହି ନ ଉଠି ମାନେ ନ ଉଠି ବା ପୂର୍ବରୁ ଆମେ ତୋଳିକି ଆଣୁ ଆ ତ କଣ କରିବା ତ ଖାଇବାକୁ ଇଚ୍ଛା ହଉଛି ତ ସେମାନେ ବି ଖାଉନାହାନ୍ତି। ଭଲ ଭଲ ପତ୍ର ହେଇଥାଏ। ତ ଏଥିରେ କିଛି ପାପ ନାହିଁ।
ହଁ ସେୟା ସେମାନେ ଫୋପାଡିଆ ଅପେକ୍ଷା ଜଣେ ଖାଇଲେ ତ ଲାଭ ଅଛି ନା।
ହଁ ତ ଛୁଇଁ ମାନେ ସାଙ୍ଘାତିକି ଫଳିଥିଲା। ଗାଁ ରେ ବି ଏ